ହ୍ୟାଲୋ
ହଁ କଣ କରୁଛ
ହଁ ବସିଛି ତମେ।
ମୁଁ ବି ଏମିତି ଛାତ ଉପରେ ବସିଛି। ତ ଚାଲ ଆମେ ଆମ ଟପିକ। ଆରମ୍ଭ କରିବା ହଁ ସନ୍ଧ୍ୟାରେ ଚାହା ପିଇଥିଲି ବିସ୍କୁିଟ ଖାଇଥିଲି।
ହଁ ଚାଲ ଆମ ଟପିକ ଆରମ୍ଭ କରିବା ତୁ ଆମ ଟପିକ। ଥିଲା ବିଶୁବ ସଂକ୍ରାନ୍ତି ଉପରେ ତ ମୁଁ ଯେତିକି ଜାଣିଛି କହିଦେଉଛି। ତାପରେ ତମେ ଯାହା ଜାଣିଥିବ କହିଦବ ହେଲା।
ହୁଁ।
ବିଶୁ ସଂକ୍ରାନ୍ତି ଯାହାକୁ ଓଡ଼ିଶାର ଆମର ମହାବିଶୁର- ସଂକ୍ରାନ୍ତି ପଣା ସଂକ୍ରାନ୍ତି କିମ୍ବା ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ। ଏହା ଓଡ଼ିଆ ଜତିର ଏକ ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ପର୍ବ। ଏହା ପ୍ରତିବର୍ଷ ଏପ୍ରିଲ ମାସରେ ମହା ମଧ୍ୟ ଭାଗରେ ପାଳନ କରାଯାଏ। ଅ ଏହି ଦିନଠାରୁ ନୂତନ ଓଡ଼ିଆ ପଞ୍ଜିକା - ବର୍ଷ ଆରମ୍ଭ ହୁଏ। ବିଶ୍ୱ ସଂକ୍ରାନ୍ତି କେବଳ ଏକ ପର୍ବ ନୁହେଁ ବରଂ ପ୍ରକୃତି- ହ ଧର୍ମ ସଂସ୍କୃତି କୃଷି! ସ୍ବାସ୍ଥ୍ୟ ଓ ସାମାଜିକ ଜୀବନ ସହ ଜଡ଼ିତ ଏକ ମହାନ ପରମ୍ପରା।
ବିଶ୍ୱୁବ ସଂକ୍ରାନ୍ତି ସଂକ୍ରାନ୍ତିର ସବୁଠାରୁ ବଡ଼ ଉଦ୍ଦେଶ୍ୟ ହେଉଛି ନୂତନ ବର୍ଷକୁ ସଵାଗତ କରିବା। ଏହି ଦିନ ଠାରୁ ଓଡିଆ ନବବର୍ଷ ଆରମ୍ଭ ହୁଏ। ଲୋକମାନେ ନୂତନ ଆଶା ନୂତନ ସ୍ୱପ୍ନ ଓ ନୂତନ ସଂକଳ୍ପ ସହ ବର୍ଷକୁ ଆରମ୍ଭ କରନ୍ତି। ଏହା ଜୀବନରେ ସକାରାତ୍ମକ ଚିନ୍ତାଧାରା ଓ! ନୂତନ ଉତ୍ସାହ ଆଣିଥାଏ ଏହି ପର୍ବର ଆଉ ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶ କରିବା। ଏହି ସମୟରେ ଗ୍ରୀଷ୍ମ ଋତୁର ପ୍ରଭାବ ବଢ଼ିଥାଏ। ତେଣୁ ଲୋକମାନେ ପ୍ରକୃତିର ସନ୍ତୁଳନ ରଖିବା ପାଇଁ। ପ୍ରାର୍ଥନା କରନ୍ତି ଗଛ ପାଣି ମାଟି, ଓ ପରିବେଶକୁ ସୁରକ୍ଷା କରିବା ବାର୍ତ୍ତା ଏହି ପର୍ବ ଦେଇଥାଏ। ବିଶୁବ ସଂକ୍ରାନ୍ତିରେ ପଣା ପିଇବାର ପରମ୍ପରା ରହିଛି। ଯେମିତି କିି ଆମେ କଣ କଣ ମିଶେଇକରି କରେ ବେଲ ଦହି ଗୁଡ ଛେନା। ଆ ଫଳ। ପ ପାଣିରେ ପ୍ରସ୍ତୁତ ପଣା ଶରୀରକୁ ଥଣ୍ଡା ରଖେ। ଯେହେତୁ ବେଲଟା ପରିଚିତ ବେଲ ଦହି। ଦୁଇଟି ଯାକା ଦେହ ପାଇଁ ଆମର ଥଣ୍ଡା ତ ଦେହକୁ ଥଣ୍ଡା ଶରୀରକୁ ଥଣ୍ଡା ରଖେ। ତେଣୁ ଏହି ପର୍ବ ଉଦ୍ଦେଶ୍ୟ ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟରେ। ଅଟେ ଗ୍ରୀଷ୍ମ ଋତୁରେ ଶରୀରକୁ ସଵାସ୍ଥ୍ୟ ରଖିବା ପାଇଁ ପୈଷ୍ଟିକ ଓ ଶୀତଳ ପାନୀୟ ପିଇବାର ଶିକ୍ଷା ଏହି ପର୍ବ ଦିଏ। ବିଶୁଭ ସଂକ୍ରାନ୍ତିର ଆଉ ଏକ ଉଦ୍ଦେଶ୍ୟ ହେଉଛି ଧାର୍ମିକ। ଏକ ଭକ୍ତି ଓ ଆଧ୍ୟାତ୍ମିକତାକୁ ବଢ଼ାଇବା। ଏହି ଦିନ ଲୋକମାନେ ମନ୍ଦିରକୁ ଯାଇ ପୂଜା କରନ୍ତି। ଦେବ ଦେେବୀଙ୍କ ଆଶୀର୍ବାଦ ନିଅନ୍ତି। ଏବଂ ଶାନ୍ତି ସମୃଦ୍ଧି ଓ କଲ୍ୟାଣ ପାଇଁ ପ୍ରା ପ୍ରଥନା କର ଏହି ପର୍ବରେ ତୁଳସୀ ଚଉଁରାରେ ବସ ସୁଧାର ଦେବର ପରମ୍ପରା ରହିଛି। ଏକ ମାଟି ଘଟରେ ପାଣି ଭରି ଛୋଟ ଛିଦ୍ର କରାଯାଏ। ଯାହାଦ୍ୱାରା ଧୀରେ ଧୀରେ ପାଣି ତୁଳସୀ ଗଛ ଉପରେ ପଡେ ଏହାର ଉଦ୍ଦେଶ୍ୟ ହେଉଛି ଜଳ ସଂରକ୍ଷଣ। ଗଛ ବାଲାର ସୁରକ୍ଷ ଶିକ୍ଷା ଓ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା। ବିଶୁଭ ଶଙ୍କ କ୍ରାନ୍ତିର ଆଉ ଏକ ମହତ୍ବ ଉଦ୍ଦେଶ୍ୟ ହେଉଛି ଦାନ। ଓ ସେବାର ଭାବନା ବଢ଼ାଇବା ଏହି ଦିନ ଅନେକ ଲୋକ ଜଳ, ପଣା, ଫଳ, ଛତା। ଜୋତା ଓ ବସ୍ତ୍ର ଦାନ କରନ୍ତି। ଗ୍ରୀଷ୍ମରେ ଲୋକଙ୍କୁ ସାହାଯ୍ୟ କରିବା ହଉଛି ଏକ ପର୍ବର ଏକ ପ୍ରମୁଖ ଶିକ୍ଷା ଏହି ପର୍ବ କୃଷି ମଧ୍ୟ ଅ କୃଷି ସହ ମଧ୍ୟ ଜଡ଼ିତ।
କୃଷକମାନେ ଭଲ ବର୍ଷା ଓ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି। ଏହା କୃଷିର ମହତ୍ଵକୁ ସ୍ମରଣ କରାଏ ଏବଂ ଚାଷୀଙ୍କ ପରିଶ୍ରମକୁ ସମ୍ମାନ ଦିଏ ବିଶୁବ ସଂକ୍ରାନ୍ତିର ଉଦ୍ଦେଶ୍ୟ ଅ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସଂରକ୍ଷଣ ମଧ୍ୟ ଅଟେ। ଏହି ଦିନ ଘରେ ପଣା ପ୍ରସ୍ତୁତ କରା ଯେ ପୂଜା କରାଯାଏ ଓ ପରିବାରର ସମସ୍ତେ ଏକାଠି ହୋଇ ନ ନବ ବର୍ଷ ପାଳନ କରନ୍ତି। ଏହା ନୂ ନୁଆ ପିଢ଼ିକୁ ନିଜ ସଂସ୍କୃତି ସହ ଯୋଡ଼ି ରଖି
ରଖନ୍ତି ଏହି ପର୍ବ ପାରିବାରିକ ଏକତା ଓ ସାମାଜିକ ସମ୍ପତ୍ତି ବଢ଼େଇବାର ମଧ୍ୟ ଉଦ୍ଦେଶ୍ୟ ରଖିଚଇ। ଅ ଆତ୍ମୀୟ ସ୍ୱଜନ ଓ ବନ୍ଧୁ ମାନେ ପରସ୍ପରକୁ ନବବର୍ ରେ ଶୁଭେଚ୍ଛା ଜଣାନ୍ତି। ଆଉ ଏହା ଭଲ ପାଇବା ଓ ସହଯୋଗର ସମ୍ପର୍କକୁ ଦୃଢ କରେ।
ବିଶୁଭ ସଂକ୍ରାନ୍ତି। ରେ ଆଉ ଏକ ଉଦ୍ଦେଶ୍ୟ ହେଉଛି ଜ୍ଞାନ ସାହିତ୍ୟର ପ୍ରଚାର। ଏହି ଦିନ ଅନେକ ସାହିତ୍ୟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ଓଡ଼ିଆ ଭାଷା ସାହିତ୍ୟ ଓ କଳାର ବିକାଶ ପାଇଁ ଏହି ଦିନ ବିଶେଷ ମହତ୍ଵ ବହନ କରେ। ବିଷୁବସଂକ୍ରାନ୍ତି ଆମକୁ ସମୟର ମୂଲ୍ୟ ମଧ୍ୟ ଶିଖାଏ। ପୁରୁଣା ବର୍ଷର ଭୁଲରୁ ଶିକ୍ଷା ନେଇ ନୂଆ ବର୍ଷରେ ଭଲ କାମ କରିବାକୁ ପ୍ରେରଣା ଦିଏ।
କି ଯାହା ଆମେ ପୂର୍ବ ପୂର୍ବ ବର୍ଷରେ ଯାହା ଆମେ କରିଦେଇଛେ ଦେ ତାକୁ ଆମେ ପୁଣିଥରେ ସେଇ ଭୁଲ କରିବା ନାହିଁ। ଏହି ପର୍ବ ଆମକୁ ସ୍ୱଚ୍ଛତା ଓ ଶୃଙ୍ଖଳାର ଶିକ୍ଷା ଦିଏ। ଲୋକମାନେ ଘର ଦ୍ୱାର ସଫା କରନ୍ତି ପୂଜା ସ୍ଥଳ ସଜାନ ତି ଓ ପବିତ୍ର ପରିବେଶରେ ନବବର୍ଷକୁ ସ୍ୱାଗତ କରନ୍ତି।
ଆମେ ଅ ଆମେ ପିଲାମାନେ କଣ ନୂଆବର୍ଷ ବୋଲି କାହାକୁ ପାଳନ କରେ ନୂଆବର୍ଷ ବୋଲି ଆମେ ଜାନୁଆରୀ ଏକ ବା ଏନ୍ ଏଜି ମାନଙ୍କର ଆ ବର୍ଷକୁ ଆମେ ପାଳନ କରୁ ଯିଏ ଆମର ଅମ୍ ନବବର୍ଷ ବୋଲି କିନ୍ତୁ ଆମ ଓଡିଆ ମାନଙ୍କର କହିଲେ ବିଶୁବ ସଂକ୍ରାନ୍ତି ଦିନ ଆମର ନୂତନ ନବବର୍ଷ ଷ୍ଟାର୍ଟ ହୁଏ। ଶୁଭ ସଂକ୍ରାନ୍ତି ଉଦ୍ଦେଶ୍ୟ ହଉଛି ମାନବିକତା ଓ ସ ସହାନୁଭୂତିର ବିକାଶ ଖରା ଦିନରେ ତୃଷ୍ଣର ଲୋକ ଓ ପଶୁପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା ତ୍ତା କରିବା ଏହି ପର୍ବରେ ଏକ ସୁନ୍ଦର ପରମ୍ପରା। ଏହି ପର୍ବ ଆମକୁ ସୁସ ସ୍ୱଚ୍ଛତା ଓ ଶୃଙ୍ଖଳାର ଶିକ୍ଷା ଦିଏ ଲୋକମାନେ ଘରୁ ଦ୍ୱାର ସଫା କରନ୍ତି। ପୂଜା ସ୍ଥଳୀ ପୂଜା ସାମାନ ଆ ପୂଜାରେ ଯାହା ବିି ସବୁ ସାମଗ୍ରୀ ରହୁଛି ସେଗୁଡ଼ାକ ସଫା କରନ୍ତି। ପବିତ୍ର ପରିବେଶରେ ନବବର୍ଷକୁ ସ୍ଵାଗତ କରନ୍ତି। ଏହି ପର୍ବ ଆମକୁ ସଂଯମ ସରଳତା ଓ ସଂ ଅ ସନ୍ତୁଳିତ ଜୀବନ ବିତାଇବାର ଶିକ୍ଷା ଦିଏ। ପ୍ରଭୃତି ସହ ତାଳମେଳ ରଖି ଜୀବନ ବିତାଇବା ହିଁ ପ୍ରକୃତ ସୁଖର ପଥ ବୋଲି ଏହା ଶିଖାଏ। ଶେଷରେ କହିଲେ ବିଶୁଭ ସଂକ୍ରାନ୍ତି ଉଦ୍ଦେଶ୍ୟ କେବଳ ନୂଆ ବର୍ଷ ପାଳନ କରିବା ନୁହେଁ ଏହା ପ୍ରକୃତି ପ୍ରତି ସମ୍ମାନ ସ୍ୱାସ୍ଥ୍ୟ ତିଅର ସୁରକ୍ଷା, ଧାର୍ମିକ, ଭକ୍ତି, ଦାନ ସେବା, ପରିବେଶ ସୁରକ୍ଷା, କୃଷିର ଉନ୍ନତି। ଓଡ଼ିଆ ସଂସ୍କୃତିର ସଂରକ୍ଷଣ ପାରିବାରିକ ଏକତା ଓ ସାମାଜିକ ସାମ୍ପ୍ରୀତିର ବାର୍ତ୍ତା ଦିଏ। ଏହି ପର୍ବ ଆମକୁ ଶିଖାଏ ଯେ ନୂତନ ବର୍ଷର ଆରମ୍ଭ। ସହ ନୂତନ ଚିନ୍ତାଧାରା ସତ୍କର୍ମ ମାନବିକତା ଓ ପ୍ରକୃତି ପ୍ରତି ଭଲ ପାଇବାକୁ ଆପଣେଇ ଏକ ସୁନ୍ଦର ସାମାଜ ଗଢି ତୋଳିବା ଉଚିତ। ତ ମୁଁ ଏତିକି ଯାହା ଜାଣିଛି ତମକୁ କହିଲି। ତ ତମେ କଣ ଜାଣିଛ କହିଲ? ହ୍ୟାଲୋ।
ସୁବ ସଂକ୍ରାନ୍ତି ତ ତମେ ଯାହା କହିଲ ଆମ ବିଶ୍ୱ ସଂକ୍ରାନ୍ତି ଆମ ଓଡିଆ ନବବର୍ଷ। କୁ ବିଶୁବ ସଂକ୍ରାନ୍ତି ଭାବରେ ପରିଚିତ। ତ ଆମେ ଯେତିକି ଏମିତିରେ ଦେଖିବାକୁ ଗଲେ ଏ ଆମେ ଜାଣିଛେ ଓଡିଆ ନବବର୍ଷକୁ ବିଶୁବ ସଂକ୍ରାନ୍ତି ଆଉ ଆମର ଉହୁଁ ଇଂଲିଶ ନବବର୍ଷ ଜାନୁଆରୀ ଏଗାରେ ପାଳନ ହୁଏ। କିନ୍ତୁ ଆମେ ଅଧିକ ମାନେ ଉତ୍ସାହିତ ଜାନୁଆରୀ ଏକ ପାଇଁ ଥାଉ। ଆମ ଓଡିଆ ନବବର୍ଷ ପାଇଁ ନାହିଁ। ଆମ ଇଂଲିଶ ନବବର୍ଷ ପାଇଁ ମାନେ ଜାନୁଆରୀ ଏକ ମାନେ ଆମେ ତାକୁ ଜିରୋ ନାଇଟ୍ ଭାବରେ ସେଲିବ୍ରେସନ କାରୁ ମାନେ ଡିସେମ୍ବର ଏକତିରିଶ ରୁ ଜିରୋ ନାଇଟ ସେଲିବ୍ରେସନ କରୁ ଗାଁ ଦାଣ୍ଡରେ କଲରରେ ନିୁ ଇୟର ଉଇସ୍ ଲେଖୁ ସମସ୍ତଙ୍କୁ ନିୁ ଇୟର ୱସ୍ ଲେଖୁ। ଅ ମାନେ ଆମର ଓଡିଆ ନବବର୍ଷ ତୁଳନାରେ ଆମେ ଇଂଲିଶ ନବବର୍ଷକୁ ଅଧିକ ପ୍ରୋତ୍ସାହନ ଦେଇଥାଉ। ମାନେ ଓଡିଆ ହେଇ ଆମେ ଇଂଲିଶ ମାନଙ୍କ ମାନେ ଇଂରେଜୀ ମାନଙ୍କ ପର୍ବକୁ ଅଧିକ ଆପଣାଉଛି। ଅଁ ତ ସମୟ ସହ ଏଇଟା ବଢି ବଢି ଚାଲିଛି ଏ ମାନେ କେତେ ଜଣ ବି ଯା ମାନେ ଜାଣି ନାହାନ୍ତି କି ଆମ ଓଡିଆରେ ନବବର୍ଷ ବିଶୁବ ସଂକ୍ରାନ୍ତି ବୋଲି କିଛି ରହିଛି। ଅ ସମସ୍ତେ ଇଂଲିଶ ନବବର୍ଷକୁ ନ୍ୟୁଇୟର ଭାବରେ ପାଳନ କରନ୍ତି। ତ ଅ ନିୟୁ ଯେହେତୁ ଓଡିଆ ମାନଙ୍କର ନୂଆ ବର୍ଷ ତ ନୂଆ ଜୀବନ। ନୂଆ ଆଶା ନୂଆ ଆ ନୂଆ ସ୍ୱପ୍ନ ଦେଖିବା ପା ମାନେ ଆଖିରେ ଅନେକ ସ୍ୱପ୍ନ ନେଇ ଅ ଦିନ ଆଉ ନୂଆ ବର୍ଷ କେମିତି ଆ ମାନେ ଯେହେତୁ ସେ ହଁ ନୂଆ ବର୍ଷ କେମିତି ଆରମ୍ଭ ହବ ଅ ସେଇ ଭାବନା ମାନେ ଭଲରେ ଭଲରେ କେମତି ନୂଆ ବର୍ଷ କଟିବ ସେଇ ମନରେ ସେଇ ଭାବନା ରଖି ଭଗବାନଙ୍କୁ ସ୍ମରଣ କରିବ କରିଥାଏ ମୁଁ। ହଁ ମୁଁ ମାନେ ଭଗବାନଙ୍କ ପାଖକୁ ଯାଏ କେମିତି ଏଇ ବର୍ଷ ଅ ବର୍ଷକ ତିନିଶହ ପଅଷଠି ଦିନ କେମିତି ଭଲରେ ଭଲରେ କଟିବ ଆଉ କେମିତି ମୁଁ କିଛି ଆ ଆଉ ପୂର୍ବ ବର୍ଷ ଅପେକ୍ଷା ଏଇ ବର୍ଷ କିଛି ମୋର ସ୍ୱପ୍ନ ଯେମିତି ପୂରଣ କରିପାରିବି ସେ ମାର୍ଗରେ କେମିତି ସଫଳ ହେବି ସେଇଥିର ବା ରାସ୍ତା ମତେ ଦେଖେଇବେ ଆଉ ସବୁବେଳେ ଠିକ୍ ରାସ୍ତା ଦେଖେଇବେ। ଏଇଭଳି କିଛି ମନରେ ଭକ୍ତି ଭାବ ସୃଷ୍ଟି କରି ଭଗବାନଙ୍କ ଆ ଆଶୀର୍ବାଦ ନିଏ ବାକି ତ ସେଦିନ ପଣା ଘରେ ହୋଇଥାଏ। ମତେ ଅଧିକ ଅ ବେଲପଣା ଭଲ ଲାଗେ ଯେ ବେଲ ଖାଇରେ ଭଲ ଲାଗେ ମାନେ ବେଲ ଆଉ ଚେନିରେ ଗୋଟେ ପଣା ହେଇଥାଏ ନର୍ମାଲ ପଣା। ବେଲ ପଣାରେ କଦଳୀ ନଡିଆ ଏସବୁ ପକେଇଲେ ମତେ ଭଲ ଲାଗେନି। ତ ଏମିତି କିଛି ବିଶୁବ ସଂକ୍ରାନ୍ତି ପାଳନ କରାଯାଏ। ହଁ ଆମର ଟାଇମ ହେଇଯାଇଛି ମୁଁ ରଖୁଛି।